ହ ହଁ ଶୋଇବା କଥା ତ କଣ କରିବା,
ଆଉ ବୁଲିବାକୁ ଜୀବାନି?
ହଁ କାଲି ଆଡ଼କୁ ଯିବା ପୁରୀ ଆଡକୁ,
ପୂଜା, ବୁଲିବାକୁ ଯିବା,
ହ,
ଆଉ ତମ ପ୍ଲାନ କଣ,
ପ୍ଲାନ୍ କଣ ଟଙ୍କା ଡିଇ ହଜାର ଚାଲୁନ ଧରିକି ପୁରୀ।
ହଉ ଆଉ ପୁରୀରେ କୋଉଠି କୋଉଠି ଯିବା?
ଉଡି ଉଡି କି ଯିବା ପୁରୀ ତାପରେ କୋଣାର୍କ ଯିବା ତାପରେ କୁଆଡେ ଆଉ କୁଆଡେ ଯିବା ଜେ କହୁନୁ ତୁ,
ହଁ ଯିବା। ସେଇ ପୁରୀ କୋଣାର୍କ ସେଇ ପାଖପାଖି ଯୋଉ ସବୁ ଜିନିସ ଅଛି ବୁଲିକି ଆସିବା।
ବୁଲିକି ଆସିବା।
ଆଉ ଆଉ କିଏ ଯିବ ନା ନା ଆମେ ଦି ଜଣ ତିନି ଜଣ ଯିବା।
ଆ ବିଶ୍ ଆସୀ ହ ବଦିନ ଗାଁ ରରୁ ତାକୁ ନେଇକି ପଳେଇଆ।
ଓହୋ ଆଉ।
ଆଉ ଗାଁ ଭଲ ଆ। ଛି।
ଓହୋ ତମ ଗାଁ ରେ କଣ ସବୁ ପର୍ବପର୍ବାଣୀ ଚାଲିଛି ବା?
ଆମର କ ଏବେ କିଛି ନାହିଁ ଅଛି ଯାଇ। ଅକ୍ଟୋବରରେ ଦଶହରା।
ଅ ହଉ ଆଉ।
ଆଉ କଣ। ଆଜି ଯାଇଥାନ୍ତି ଗାକୁ ଗଲାବେଲୁ ଆର ମାସ।
ହଉ ହଉ।
ଆ
ଆଉ
ହୁଁ।
ଗଲ ଯୋଉ ତମ ଅ ପର୍ବପର୍ବାଣୀ କଣ ସବୁ ପାଳନ କରୁଛି ତମ ଗାଁରେ ଟିକେ କହୁନ।
ପାଳନ କଣ ହଉଚି କିନ୍ତୁ ରାତିଟାଙ୍କ ଚାଲୁଚି ଧୁମ୍ ଧାମ୍ ରେ ହଉଛି। ଆ ହୁଁ। ଚାରି ଦିନି ଚାଲିଛି। ଚାରି ଦିନ ଚାର ଦିନ
ଓହୋ ଆଉ ଦଶହରା ହଉଛି କି ନାଇଁ?
ହଉଛି ବା ଚାରି ଦିନି ଚାଲୁଛି ପାଞ୍ଚ ଦିନ ବେଳକୁ ଶେଷ।
ଦଶହରାରେ କଣ୍ କରୁଛ?
ଚାଲିଛି ଆଉ।
ନାଇଁ କଣ କଣ କରୁଛ ଟିକେ କୁହ।
କଣ ଠାକୁରାଣୀ ଆସିଛନ୍ତି ଡିଜେ ବୁଲୁଛି ତାପରେ ଖିଆ ପିଆ ହଉଛି।
ହଁ ଆଉ ଆମର ସେମିତି ଚାଲିଚି ତ ଆମ ଆଡେ ଆଉ। ସେମିତି ଦ ହଁ ହଉଛି ଆମର ଦଶହରା ହଉଛି ତାପରେ ଗଜଲକ୍ଷ୍ମୀ ପୂଜା ହଉଛି ତାପରେ ସେଇଠି ମହୋତ୍ସବ ଫହୋତ୍ସବ ହଉଛି ସାତ ଦିନ ପାଇଁ ପୁରା ହେଲା ତାପରେ ଦୋକାନ ଦୋକାନ ବଜାର ସବୁ ପଡୁଛି? ଆଉ ହଁ ସେମତି ଚାଲିଛି ଆଉ।
ଏବେ କଉଠି?
ଏବେ ବା ମେସ୍ ରେ।
ଓ।
ଆମେ ମେସ୍ ରେ ମେସ୍ ରେ ରହୁଛୁ ଵା ତମେ ସେ ରହୁନା କି? ଆଉ କୋଉଠି ରହୁଛ ତମେ?
ମୁଁ ଏଇନା ରହୁଛି ଆ
କୋଉଠି ହଷ୍ଟେଲେ କୋଉ ହଷ୍ଟେଲ ବା?
ବୟେଜ୍ ହଷ୍ଟେଲ।
ହଉ ଆଉ।
ହଁ ଆଉ କ ଖାଲି ପୁରୀ ଯିଆ ନା ଆଉ କୁଆଡେ?
ପୁରୀ ତା ପରେ କୋଣାର୍କ। ପୁରୀ ପରେ କୋଣାର୍କ ବୁଲିବାକୁ ଯବା ବା। ହଁ ଆଉ ଦିଟା ନୁହଁ ଆଉ ପଇସା ନାଇବା ପାଖେରେ
ଆଲେ କଣ ତୁ ବି ଦବୁ ବା ପଇସା।
ମୁଁ ଦେବି ମୁଁ କୋଉଠୁ ପଇସା ଆଣିବି ବା? ମୁଁ କଉଠୁ ପଇସା ଆଣିବି।
ଆଣିବୁ ଏଇଠୁ ବାଗା ଛୁଆ।
ମୋ ପାଖେ ନାହିଁ ପରା।
ନାଇଁ। ଅଛି ତୋ ପାଖେ।
ଗାଁକୁ ଗଲେ ଯାଇକି ଯାହା ଆଉ।
ଗାଁ କୁ ଗଲେ।
ହଁ ଗାଁକୁ ଗଲେ ଯାଇକି ଯାହା ପଇସା ମିଳିବ ନା ଆଉ।
ହୁଁ।
ଆଉ ଇଭେଣ୍ଟ ଇଭେଣ୍ଟ ଗଲେ ଯାଇକି ପଇସା ଆଣିଲେ ଯାଇକି ଯିଆ ନହେଲେ ଆଉ କେମିତି ଜିଆ।
ଇଭେଣ୍ଟେ ପଇସା ଦଉନାହାନ୍ତି।
ଦେବେ ଦେବେ।
ଓ ହୋ।
ଦେବେ କାଲି ଆଡିକି ଅଛି। ଆଉ। କାଲି ଆଡେ ଅଛି କାଲି ଆସିଲେ ଯିବା ଆଉ କଉ ଦିନ ଆଜି ତ ହେଲା।
ଆ ସୋମବାର ଆଡକୁ ଜିଆ।
ସୋମବାର ନାଇଁ ରବିବାର କାଲି ଅଛି ହେଲା। କାଲି ରବିବାରେ ହୁଁ।
ହୁଁ।
କାଲି ରବିବାର ଅଛି ସେଇ ରବିବାରେ ପରେ ଯିବା ଆଉ।
ହଁ ଆଉ।
ଆଉ ତମ ଗାଁ ଆଡ଼େ। ଜିଆ ନା ଜିଆନି।
ଆସ ଜିଆ ସାଙ୍ଗ ହେଇକି ଏଇଖିନା।
ସାଙ୍ଗ ହେଇକି ଯିଆ।
ତ। ଆଉ ଦି ତିନି ଟା କୁ ଧରତୁ ନେଇକି। ପଳେଇଆ ସାଙ୍ଗ ହେଇକି।
ନାଇଁ ନାଇଁ ସେମାନେ ଶୁଭମ ଘରିକା ଯିବେନି ବା।
ଆଉ।
ନାଇଁ ଆମେ ଖାଲି ଆମେ ଯିବା।
ଏଁ କୁ
କଣ କହିଲ।
କ୍ୟୁଁ।
ନାଇଁ ନାଇଁ ଯିବା ତ ଆଉ।
ଅ ହୋ।
ହଉ ତମ ଗାଁରେ ଗଲେ ବା ସବୁ ବୁଲାବୁଲି। କରିିକି ଆଶିଆ।
ଆଉ କଣ ଖା ପିଆ ହେଲାଣି?
ଖାଇଆ ପିଇଆ ଚାଲଚି ବ୍ରସ୍ କରିନୁ।
ଆ ଆ ବ୍ର ବ୍ରସ୍ ତ ମୁଁ କରିନି।
ଶୋଇକି ଉଠ-
ଆ ମୁଁ ତ ନଅଟା ବି ଉ ଠିଛି।
ହଁ ଆମେ ବି। ସେଇ ଲେଟ ବି ହେଲା ଗଲା ଉଠିଲା ବେଳକୁ।
ଆ ଆଗ କ୍ଲାସ ଫ୍ଲାସ ଯାଉନ କି?
କ୍ଲାସ ଆଜି ଯାଇନୁ ଆଉ। ଦେହ ଭଲ ଲାଗିଲାନି ତ।
ଏ ଆ ହ।।
କ୍ଲାସ ଆଜି ଗଲିନି ଆଉ।
ଏ କ୍ଲାସ ଯିବୁନି ଆଉ କେନ୍ତି ହବ ମନ କେନ୍ତି ହବ?
ନାଁ ମୁଁ ଆଉ କଣ କ୍ଲାସ ଯାଇନି ତ ଆଉ ଯିବି ଆଉ କୋଉ ଦିନ ଗୋଟେ ଆଉ କାଲି ତ ରବିବାରେ ଛୁଟି।
ହାଆ
ତାପରେ ସୋମବାର ଦିନ ଯିବି କ୍ଲାସ ଆଉ।
ଓ ହୋଉ।
ସୋମବାର ଦିନ କ୍ଲାସ ଗଲେ କ୍ଲାସ କରିକି ସ୍ୟାଡ଼ୁ ସ୍ୟାଡ଼ୁ ନଲେ ତମ ଗାଁକୁ ଯିବା ଆଉ।
ହଁ ଓକେ। କୋଉଥିରେ ଯିବା ବସ୍ ନାଁ ଟ୍ରେନ୍? ଟ୍ରେନରେ। ଆହ୍- ଆ ଜିଆ।
ଟ୍ରେନ ଯିଆ ଆଉ।
ହୁଁ।
ଟ୍ରେନ କେତବେଳେ ଅଛି?
ଟ୍ରେନ ଅଛି ଗୋଟେ ନଅଟାରେ ଅଛି ଗୋଟେ ତାପରେ ବାରଟାରେ ଗୋଟେ ଅଛି। ତାପରେ ଅଛି ତିନି ଚା ଟା ଅଣ୍ଡେ ଏତି ଅଛି।
ଅଛି ତ ତମ ଗାଁକୁ ମାନେ ପ୍ର ଟାଇମରେ ଟାଇ ଟେନ୍ ଟ୍ରେନ ମିଳେ ତ?
ଇମିରେ ମିଳିବ ଯେ ଦି ତିନି ଘଣ୍ଟା ଲେଟ ପଡ଼ିବ।
ହଁ ଲେଟ୍ ହବ ଚଳିବ ଆଉ ଆମେ ସେମତି ଯିବା ଆଡଜଷ୍ଟ କରିକି ଆଉ।
ଆ ଦି ଜଣ ଯି ଦି ଜଣ ଯିବାକୁ ମଜା ଲାଗିବନି ବା।
ନାଇଁ ଆମେ ଆମେ ପା ଶୁଭମ୍ ଉଁ ରୁଦ୍ର
ହଉ ହଉ କହ କହିଦେଇଛନ୍ତି।
କାହାକୁ।
ଶୁଭମ ହେରିକା ଙ୍କୁ କହିଦେଇଛୁଟି। ଆ। ଅହଂ।
ଶୁଭମ ହେରିକା ଙ୍କୁ। କହିଚି ସେମାନେ ବି ଯିବେ। ଆଉ ତୁ ଜଣକୁ କାହାକୁ ଡାକ୍।
ମୁଁ ସାଙ୍ଗହରତ ସେଇନା ସବୁ ଅଛନ୍ତି ରହିତ ବିଶ ଗାଁକୁ ଯାଇଛି ସେ ଆସିବ କାଲି ଆଡକୁ କାଲି ନାଇ ପଅରଦିନ ଆସିବ ସୋମବାର ଦିନ ସେ ଏକା।
ହଁ ହଉ ବିଷ ଯାଉ ଗାଁକୁ। ହଁ
ଆହା ସିଏ ଗାଁ ପଳେବ। ହଁ
ଅମିୟ ଯିବନି।
ଯାହାକୁ ପଳେଇିବ।
ସେ ଗାଁ କୁ କୋଉ ଦିନ ଯିବ?
ସିଏ ସୋମ ମଙ୍ଗଳବାର ଯିବ ହେରିବା ଗାଁ କୁ।
ହଁ ହବ ଯାଉ ଆଉ।
ହଆମେ ସୋମବାର ଦିନ ଯିବା। ହୁଁ ଉଁ ଯାଇ କଣ କରିବା ବୁଲିବା ବା। ଗୋଟେ ଆମ ଆମ ଆଡେ ଚିଲିକା ଅଛି, ଚିଲିକା ବୁଲଆ। ତାପରେ ଯିଆ ଗୋଟେ ପାଠ ନିବାସ ବୋଲି ଜାଗାଟେ ଅଛି ସିଆଡେ ଯିବା।
ହଉ ଆଉ!
ହ
ହୁଁ
ଉଁ ଆ
ହଉ ହଉ
ହୁଁ ତାହେଲେ ବିଡିଙ୍ଗ ଧତି ଅାର
କର।
ମୋର ଅଲରେଡି ପ୍ୟାକ ହେଇକି ରହୁଛି ଖାଲି କହିବି ଚାଲିଆ।
ହଉ ହଉ।
ହୁଁ ତାଙ୍କୁ ବି କହିଦେବେ ପ୍ୟାକିଂ କରିଦେଇଦେବେ।
ହ ପ୍ୟାକିଂ କର।
ହ ହ ହ ନାଇଁ ଇଏ ପ୍ୟାକିଂ କରିବାକୁ କହୁନ।
ହଁ ସେଇ କଥା କହୁଛି ବା।
ଆ ପଲେଇଆ।
ହଉ ତାହେଲେ ଆଉ।
ହୁଁ ହ।
କେତେବେଳକୁ କାଲି ବାହାରିବା?
କେତେଟା ବେଳକୁ ବାହାରିଆ? ନଅ ଟାକୁ ତ କ୍ଲାସ ରହୁଛି। ସାଡେ ଏଗାର ବାରଟାକୁ ସରିିବ। ହଁ ତାହେଲେ ଗୋଟେ ବେଳକୁ ବାହାରିଆ। ହଁ ତାଙ୍କେ କହିବେ, ବସ୍ ଏନି ଟାଇମ ଅଛି ପା ଛଅଟା ଯାଏ।
ହଁ ହଉ ବସ୍ ରେ ଯିବା ନା ଟ୍ରେନ ଯିଆ ବା?
ଟ୍ରେନରେ ଯିବା ଯେ ଲେଟ୍ ହବ, ଏ ବେଗି ପହଞ୍ଚ ଯାଇ ବସ୍ ରେ ଗଲେ ତିନି ଘଣ୍ଟା ଲେଟ୍।
ନା ବସରେ ଯିବାନି ବା ଦେହ ମୋର ବା।
ଆ ହଉ।
ହୁଁ।
ଆଉ ଖାଇ ପିଇକି ବାହାରିଆ ଆଉ ଗୋଟ ଗୋଟେ ଦିଟା ବେଳକୁ।
ଗୋଟେ ଦିଟା ନାଇମ କ୍ଲାସ ଥିବା-ଆ-ଆ-ଆ ଟିକେ ଲେଟ୍ କରିକି ବାହାରିଆ ଆଉ।
ତମ କ୍ଲାସ କେତବେଳେ ସରିବ କି?
ଆମର ସରିବ ପା ତିନିଟା ବେଳକୁ।
ତିନଟା ତାହେଲେ-ଏ-ଏ-ଏ ଚାରିଟା ସାଢେ ଚାରିଟା ବାହାରିବା ଖାଇକି।
ହଉ ତାହେଲେ। ଚାରଟା ଆ ଆଉ କିସ୍ କିଏ ଯିବା?
ଆ ରୁଦ୍ର, ଶୁଭ, ତୁ ମୁ ଆଉ ବିଶ୍ୱ।
ହଉ ହଉ।
ହଁ।
ହ- ହଉ ଆ ଜିଆ ତାହେଲେ ଆଉ। କାଲିର ଫାଇନାଲ ହେଲା ଆଉ। ହଁ ହଉ।
ମୁଁ କହୁଛିି ପୁରୀରୁ ସେଆଡେ ସେଆଡେ଼ ପଳେଇବା ଆମ ଗାଁ
ହଁ ଆଗ ହଁ ଆଗ ସିଆଡେ ବୁଲିବା ପାଳେଇଆ ତାର ତାର ତମ ଗାଁକୁ ଯି ଆଉ।
ହଁ ଆଉ କ୍ଲାସ କରିଆନି ପାଳେଆ। କ୍ଲାସ
କ୍ଲାସ ଟା କରିକି ଜିଆ ନ ଆଉ କ ସେମିତି ଜିଆ ନା କଣ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
ହଁ।
କ୍ଲାସ ସାରିକି ତାପରେ ତମେ ତ ଡ୍ରେସ ଫେସ
ହୁଁ ହୁଁ। ହଁ। ହଁ। ତାହଲେ ଚାଟା ବେଳକୁ ବାହାରିବା ହୁଁ। ହ । । ହଁ। । ନାଇଁ ଦାନ୍ତ ଘଷିନି ପା ହୁଁ।
ଆଉ।
କାଇଁ ଦାନ୍ତ ଘଷି ଆ ଦଶ ଟା ଏଗାର ଟା ଏଗାର ଟା ତ ହେଲା ବାର ଟା ।
ହଁ ହଉ ଚାଲୁ।
ହୁଁ।
ଦେହ ଫେହ ଭଲ ଅଛି ଟି।
ହଁ ଭଲ ଅଛି।
ଅ ହୋଉ ଆଉ ହଁ ମୋର ଭଲ ଅଛି।
ଆଉ ଭଲ ଅଛି ଦିହ?
ହୁଁ ତମର ସରିଲାଣି ଯୋଉ ଏକ୍ଜାମ ସରିଲାଣି?
ହଁ ଏକ୍କାମ ସରିଗଲାଣି ସେ ଇଆଡେ କଉଠୀ କୋର୍ସ କରା ହଉଚି ଏଇଟା ସଆଇଲେ ଡାଇରେକ୍ଟ ଚାକିରି ହବ ଆଉ। ହୁଁ।
ଆଉ
ଆଉ କଣ ତ ପ୍ୟାକିଙ୍ଗ କରିବା ଚାରଟା ପାଞ୍ଚଟା ବେଳୁ ବାହାରିବା ଚାଲିବା ପୁରୀ ପୁରୀରୁ ଘରକୁ ମୁଁ କହୁଚି ପଳେଇବା ଡାଇରେକ୍ଟ ଆଉ କ୍ଲାସ କରିବାନି।
ନାଇଁ ମ କ୍ଲାସ ଦେଖିବା ଯଦି ଟାଇମ ହେଲା କ୍ଲାସ୍ କରିବା ନହେଲେ ନାଇଁ ପଳେଇବା ଡାଇରେକ୍ଟେ ତମ ଗାଁକୁ ଫାଷ୍ଟ
ହୁଁ।
ସେଇଠୁ ତାପରେ ପୁରୀ ଜିଆ ଆଉ।
ଗାଁ ଠୁ ପୁରୀ ଜିଆ?
ହଁ ନାଇ ନାଇଁ ପୁରୀଠୁ ତମ ଗାଁ କୁ ଜିଆ ନା।
ହ ହୋ ତାହେଲେ ଆଗେ। ବୁଲାବୁଲି କରିବା ତାରେ ଗାଁ କୁ ଯିବା।
ହଁ ରାତି ରେ ଲେଟ୍ ହେଲେ ହଉ ପଛେ ଆଉ।
ହଉ। ନାଇ ରହିଆ ପୁରୀରେ।
ରାତି୍ ରେ ରହିଆ।
ଆଁ।
ବେଳୁ ଜିଆ।
ତା ପରଦିନ ସକାଳୁ। ହଁ।
ହଉ ସକାଳୁ ଲେଟ୍ ହବନି ଟ୍ରେନ ଥିବ ପୁରୀ ଠୁ ଡାଇରେକ୍ଟେ।
ଏ ଏନି ଟାଉମ ଅଛି ଆମେ ଗାଁ କୁ ଗଲାସ ଏଇ ଯଉ ଚାରିଟା ଚାରିଟା ରେ ଗାଁ ଗାଁକୁ ପହଞ୍ଚିବ।
ଗାଁ ରେ ହଉ ତାହେଲେ ତମେ ତାହେଲେ କାହାକୁ ଗୋଟେ କହିଦେଇଥାଅ ଆମକୁ ଆସିକି ନେଇଯିବେ ସେ
ନା ସାଙ୍ଗଗରା ଅଛନ୍ତି ଆସିବେ ନେଇଯିବେ।
ଆସିବେ ତ।
ଆଁ ହଁ।
ହଉ ତାହେଲେ ତମେ ଚେଷ୍ଟା କର